ହାଲୋ।
ହାଲୋ, ହଁ କହୁନାହାନ୍ତି।
ହଁ ଶୁଭିଲା ଏଥର। ମୁଁ ତ ବାହାରେ ଅଛି କାହିଁ କଥା କଟୁଚି ମୁଁ ଜାଣିପାରୁନି।
ଆଜ୍ଞା?
ମୁଁ ବାହାରେ ବସିଚି କିନ୍ତୁ କଥା କଟୁଚି।
ହଁ ଆପଣଙ୍କ କଥାଟା କଟୁଥିଲା।
ମୁଁ ବାହାରେ ଅଛି ମୁଁ ଘରେ ର ରୁମ୍ କୁ ଯାଇନି।
ଓହୋ। କାମ ସରି ଗଲାଣି? ଖାଇ ପିଇ ସାଇଲେଣି?
ସବୁ ସରିଲା। ପୁଅ ଟା ଶୋଇପଡିଚି ତାକୁ ଟିକେ ଯାଉଚି ଉଠେଇକି ଛତୁଆ ଖୋଇ ଦେବି ଆଉ ସବୁ ସରିଲା।
କେତେ ମାସର ବେବି କି?
ସତର ବର୍ଷ। କେତେ ମାସ କଣ?
ସତର ବର୍ଷର ବେବି ତାକୁ ଛତୁଆ ଖୁଆଇବେ।
ସେ ଶୋଇଛି। ସେ ଶୋଇଛି, ସେ ସେ ଶୋଇଥିଲେ
ଆ ମୁଁ କହୁଚି କେତେ ମାସର ବେବି ବୋଧେ।
ତାର ଛତୁଆଟା ଫେବରାଇଟ୍ ମାଁ ଶୋଇପଡୁଚି, ତୁ ଉଠେଇ ଛତୁଆ ଖୋଇଦବୁ।
ଓହୋ।
ଏଇ ଭିତରୁ ନୁହେଁ ସେଟା କାଦୁଅ ଯାଇଥିଲା।
ଉଁ ହୁଁ। ରୋଷେଇ କଣ ହେଇଥିଲା?
ମାଛ ତରକାରୀ ହେଇଥିଲା। ସନ୍ଧ୍ୟା ବେଳେ ବି ଛ ଛତୁଆ ଖାଇଥିଲା, ମାନେ ଭାତ ଖାଇକି ସୋ। କହିଲା ନା ମୁଁ ମାଛ ଖାଇବିନି ମୁଁ ଶୋଉଚି ତୁ ମତେ ଉଠେଇ ଛତୁଆ ଖୋଇଦବୁ। ତାର କ୍ଷୀର ବିସ୍କୁଟ୍ ଆଁ?
ମାଛ ବୋଧେ ଖାଆନ୍ତିନି?
ଖାଏ ଯେ ଏତେ ମାନେ ନୁହେଁ। ଚିକେନ୍ ଟା ଖାଏ। ଦିନରେ ଚିକେନ୍ ଖାଇଥିଲା ମୋ ଜା ଦେଇଥିଲା। ଏବେ କହିଲା ମୁଁ ଛତୁଆ ଖାଇବି। ମୁଁ ଶୋଉଚି ତୁ ମତେ ଉଠେଇକି ଛ ତୁଆ ଖୋଇଦବୁ। ଡିପ୍ଲୋମା ଫାଷ୍ଟ ଇୟର ସରିଲା ପା।
ଓହୋ। ଡିପ୍ଲୋମା ଫାଷ୍ଟ ଇୟର ସଇଲାଣି। ମୁଁ ଭାବୁଚି ସେ ତା ମ ବେବି ହେଇଥିବ ବୋଧେ ସେଥିଲାଗି ଛତୁଆ ଖୁଆଇ ଦଉଛନ୍ତି। ଯିଏ ବି ଶୁଣିବ ସେ ହସିବ। ଆପଣଙ୍କ ଘର ଯାଜପୁର? ହଁ ହଁ।
ଆମର ଏଇଠି ପାଖାପାଖି ଆଉ।
ହୁଁ କଟକ ସାଲେପୁର?
ହଁ କଟକ ସାଲେପୁର।
ଆଉ
ଆଉ କଁ କହୁଚନ୍ତି?
ଆସ୍ ତମର ତ କାମ ସରିଲାଣି?
ହଁ କାମ ସରିଲାଣି ଖାଇକି ଏବେ ଆସିଲୁ ମୋ ପୁଅ ଟା ନାହିଁ ତ ଯାଇଚି ଟିକେ ପ୍ରୋଗ୍ରାମ ନେମାଳ ପଳେଇଚି ଅଚ୍ୟୁତାନନ୍ଦଙ୍କ
ଅ ହ ଆମୋ ବାପା ହେରିକା ଏଇନା ଯାଇଥିଲେ ନେମାଳ।
ହଁ। ସେ ନେମାଳରେ ପ୍ରୋଗ୍ରାମ ହଉଚି ଆଉ ମୋ ପୁଅ ଡ୍ୟାନ୍ସର। ସେଥିଲାଗି ସିଏ ଚାଲିଚି ସିଆଡେ ବେଲି ଆମେ ଟିକେ ଚେଇଁଚୁ ଆଉ।
ଏଟାକୁ ଦେଖିଲ ଉଠିକି ବାଉଳି ହଉଚି। ଏଇ ତୋ ବାପା ଗଲେ ।
ସେ ଯାଇଚି ହେରି ତ ଆମେ ଅଛୁ ଆଉ।
କୋହ ଶୋଇକି ଉଠିକି ବାଉଳି ହଉଚି ମା ଏ ନାଲିଟା ରଖିଦେ ନାଲିଟା ରଖିଦେ।
ଅ ହ।
ହୁଁ।
କହ କଁ କରନ୍ତି ଆପଣ?
ମୁଁ ନା ମୁଁ ଏଇ କିଛି ନାହିଁ। ଗ୍ରୁପ ରେ ଅଛି ଆଉ ଏ ସେଜି ସ୍ୱୟଂସହାୟକ ଗୋଷ୍ଠୀରେ ଅଛି।
ସେଥିରେ ତ ସମସ୍ତେ।
ନା ନା ଯୋ କ୍ୟାଡ଼ର ଅଛି।
ଉଁ ହୁଁ ହୁଁ। ହଁ। ଆଉ ଭାଇନା କଁ କରନ୍ତି।
ପ୍ଲାଣ୍ଟ ଯାଆନ୍ତି।
ପ୍ଲାଣ୍ଟରେ?
ହଁ।
ମାନେ କୁଉଠି?
ଏଇଠେ ମୋ ଡାଟା ସରିଗଲା ବା।
ଓହୋ।
କଳିଙ୍ଗନଗର ଡାଟା ଆମର ଏଇଠି ଡୁବୁରି।
ଡ଼ୁବୁରୀ ଡୁବୁୁରୀ। ଆମ ଦାଦା ଯାଆନ୍ତି ରହିବାକୁ ସେଠି ଡ଼ୁବୁରିରେ।
ହଁ
ଆଉ ଘରେ ସମସ୍ତେ ଭଲ ଅଛନ୍ତି?
ହଁ ଭଲ ବର୍ଷା ହେଇଚି ନା ଆଜି ହେଇନି?
ବର୍ଷା ଆଜି ଦିନରେ ବହୁତ କାଚିଲା ଗୋଟେ ବାହାଘରିଆ ଯିବାର ଥିଲା ବାହାରିକି ବସି ଶୁଭୁନି ବା। କଣ କରିବା ସିଏପା କାଚିଲା କାଚିଲା ଗୋଟେ ବାହାଘରିଆରେ ଯିବାର ଥିଲା ବ ସିଲୁ ବସିକି ବାହାରିକି ଘଣ୍ଟାଏ ପରେ ବର୍ଷା ଛାଡିଲା ଦିଇଟାରେ। ମୋର ଟିକେ ନାଇନ୍ ଟେନ୍ ମନ୍ଥର ବେବି ବୋଲି ତାକୁ ଟିକେ ଛାଡିକି ଯାଇ ହେଲାନି। ଆଉ ସେଠୁ ଫୁଣି ବାହାରିକି ଗଲୁ ତ ସାଙ୍ଗେ ସାଙ୍ଗେ ଖାଇକି ପଳେଇ ଆଇଲୁ। ଯାଇକି ବର୍ଷା ଟିକେ ଛାଡିଥିଲା ପଳେଇଲୁ। ତାପରେ ତ କାଚୁଚି ମୋ ପୁଅ ତ ଯାଇଚି ସେଇଥିରେ ପ୍ରୋଗ୍ରାମ। କଣ ହଉଚି କେଯାଣି ଇଆଡେ ଟିକେ ଛାଡିଚି ଏବେ ଆପଣଙ୍କ ଆଡେ କଣ ହଉଚି।
ନାଇଁ ନାଇଁ ଏବେ ଛାଡିଚି ଅନ୍ଧାର ଛାଡିଚି ଏମିତି ଏଇ ପଚର ପଚର କୋ-କୋତରା ଲାଗୁଚି ଆଉ।
ହଁ ବର୍ଷା ଦିନରେ ଟିକେ ଅବାଗିଆ ଲାଗେନି ସବୁଆଡେ ଖାଲି କାଦୁଅ
ହୁଁ।
ଶୀତଦିନେ ସବୁଠୁ ଘ ଘୋଡେଇହୋବୁ।
ଗୋଡିମାଟି କାଦୁଅ ନୁଅ କିନ୍ତୁ ପଚର ପଚର ଲାଗିବ ତ ଆଉ।
ମାନେ ସନ୍ତ ସନ୍ତିଆ ଲାଗେ ଘରଦ୍ଵାର ଓରାକ ଆମର କଣ କାଦୁଅ। ଆମ ଘରୁ ବାହାରିବେ ତ କଂକ୍ରିଟ କିନ୍ତୁ ଏଇ ହେଲେ ବି ଗରମ ମାର୍ବଲ ଯେତେ ପୋଛିଲେ ବି ସିଏ ଯେ-ଯେମିତି ଅଠା ଅଠା ଗୋଡକୁ। ସେ ପୁରା ଭାରି ଚିକଟା ଚିକଟା ଲାଗୁଚି ଚିଡି ମାଣ୍ଡୁଚି। ଆଉ ତା ସାଥିରେ ଆମର ଯୋଉ ତିନିଟା ଛୁଆ ସେ ଆହୁରି ଆଉ। ମୁତି ଦଉଛନ୍ତି।
ଛୋଟ ଛୁଆ ଆଉ କଣ କରିବି।
ତିନିଟା ହେଲାଖେଣି ମୁତିମୁ। ଯା ର ଗୋଟେ ଛୁଆ ତାର ଦଶ ମାସର ମୋର ନଅ ମାସର। ଆଉ ମୋ ବଡ ପୁଅ ଦଶ ବର୍ଷର ତିନିଟା ହବ ଆଉ। ତିନିଟା ହେଲା ବେଳକୁ ସେ ପୁରା ଦଉଛନ୍ତି ଘରକୁ ଏଇ ଦିଇଟାକ କେଶି ମୁତିକି ବୁଡୋଉଚନ୍ତି ସାନ ଦିଇଟାଆକ।
ଛୁଆ ତ ସେଇଆ କରିବେ ମୁତ୍ ଖାଲି ଖାଇବେ ମୁତିିବେ।
ଖାଇବେ ମୁତିବେ ହଗିବେ ସ‌ଇଲା।
ତରଳ ଖାଦ୍ୟ ନା ବେଶୀ
ଆପଣଙ୍କ ଶାଶୁ ଭଲ ଅଛନ୍ତ?
ଓହୋ
ପୁରା ବୁଢି ହେଇଗଲେଣି?
ଧୁଡ୍ ଧୁଡ୍ ବୁଢି ଧୁଡି ଧୁଡି ବୁଢି।
ଓହୋ ଚାଲି ବୁଲି ପାରୁନାହାନ୍ତି?
ଏ ଚାରି ଦିନ ହେଲା ଚାଲା ବୁଲ୍ ନାହିଁ।
ହୁଁ ହୁଁ। ଚାଲି ବୁଲି ପାରୁନାହାନ୍ତି ଆଉ। ବୁଡି ହେଇଗଲେଣି। ଆଉ ପୁଅ ପା ଡିପ୍ଲୋମା ଯୋଉ କରୁଚି କୋଉଠି ଡିଷ୍ଟାନ୍ସ ରେ ନା ଘରେ ଏଇଠି କୋଉଠି ପାଖ କଲେଜରେ।
ଏ ନା ନା ଢେଖନାଳରେ ରହିବୁ ନା ଢେଙ୍କାନାଳ
ଓ ଢେଙ୍କାନାଳରେ କରୁଚି ଯାଇଁକି ଏବେ ଘରକୁ ଆସଚନ୍ତି।
ଏଇ ରଜ ପରେ। ନା ଜ ଗୋଟେ ପରେ। ଉଁ ବାର ତାରିଖି। ଜୁନ ମାରେ ଘରକୁ ଆସିେ ଯାଇନି ଆହୁ ରିଆଡମିସନ ହବ ଯିବ ଭଲ ଆମର ରଥଯାତ୍ରା ପରେ
ହଁ ଛୁଆ ରିଆଡମିସନ ରିଆଡମିସନ କରିକି ଯିବେ ଆଉ।
ଉୁଁ ହୁଁ।
ଆମରତ ଏଇ ପଢୁଛି ରିଆଡମିସନ ହେଲା। ଜାଭିଅର ତାପରେ ସେଇଠି ସ୍କୁଲ ଗୋଟେ ଖୋଲି ଯାଇଚି ଦି ସପ୍ତାହ ହେଲା। ଦଶଟାରୁ ଚାରିଟା ହେଇଯାଇଛିଯେ ଏ ବର୍ଷ। ଆଉ ସିଏ ତିନି ଦିନ ସ୍କୁଲ ଗଲେ ଦିନେ ରାନ୍ଦୁଚି ଆଉ।
ଛୋଟ ଛୁଆ ଆଉ ଦଶଟା ଚାରିଟା ହେଲା କଷ୍ଟ ହଉଛି।
ଦଶଟାରୁ ଚାରିଟା ହେଲା ବେଳୁ କଷ୍ଟ ହଉଛି ଭାରି।
ଉୁଁ।
ଓଡିଆ ମିଡିମ ଛୁଆ ହେଇଥାନ୍ତେ ସେ ପଳେଇଥାନ୍ତେ। ହଁ ଗୋଟେ ଧାରାରେତ ଛଅ ବର୍ଷରୁ ପଡି ଯାଉଛନ୍ତି କିଛି ନାହିଁ। ଆଉ ଇଏ ଯୋଉ ସୁଖୁଣିଆ ସେ ଦେଖିଲା ବେଳକୁ ଆଉ ଯାଉନାହାନ୍ତି। ସପ୍ତାହେ ସ୍କୁଲ ବନ୍ଦ କରି ତାପରେ ଏବେ ଯାଇଚି ଏଇ ସପ୍ତାହରେ। ଆଜି ଏଇଠି ବନ୍ଦ କରିଦେଇଥିଲା ଆଜି ପୋଗ୍ରାମ ଥିଲା ବୋଲି ତାର। ଯିବ ପୁଣି ସିଆଡେ ଡେରି ହବ ସେଥିଲାଗି। ତାରବି ରିଏଲସେଲ ଥିଲା ଆଜି ଆ ସକାଳୁ ଆଉ ତାଙ୍କ ଦିଦି ମନା କଲେ ଆଜି ସେ ଇସ୍କୁ ଛାଡିବନି। ଡାନ୍ସ ଟିଚର ଯିଏ ମନା କଲେ ସେଥିଲାଗି ଆଉ ତାକୁ ନ ଛାଡିକି ଇସ୍କ। ସ୍କୁଲ ଆଗେ ଡ୍ୟାନ୍ସ କ୍ଲାସ ଯାଇକି ଭୋଜି ଖାଇକି ଯାଇଛିଆରି ପ୍ରୋଗ୍ରାମକୁ।
ରେମାଳପା ଜାଇ ପୁରୀ ପାଖା ପାାଖିନା କଣ?
ଆଜ୍ଞା।
ରେମାଳଟା କୋଉଠି ସେଟି।
ରେମାଳପା ଏଇଠି ସାଲେପୁର ଟୁ ତେର କିଲୋମିଟର।
ଅହ ମୋ ବାପା ହେରିକା ଏଇନା ହଁ ହଁ ହଁ।
ଏପଟେ ଆମର ଅରପିତ ଦାସ ପିଠ ଅଛି ସେଇ ଯୋଉ। କେତେ ବାଟହବ ତିରିଶ କିଲୋମିଟର ପଇତିରିଶ କିଲୋମିଟର ହବ। ଏ ଯୋଉ ରତ୍ନଗିରି ଗୁମ୍ଫା ସେପଟ ସେଟା ତାଙ୍କ ତମ ଯାଜପୁରରେ ଯାଉଛି ବାଲିଯାତ୍ରା।
ରତ୍ନଗିରିଟା ଆମ ଯାଜପୁରେ
ହଁ ଯାଜପୁରରେ ଯାଉଚି।
ଉୁଁ।
ଆମର ଏଇଟା ଅରଖିତ ଦାସଙ୍କ ପୀଠ ଯୋଉ ସେଇଟା ଆମ ଘର ଗୋଟେ ତିରିଶ କିଲୋମିଟର ହବ।
ନେମାଲଟା କେଉଁଥିରେ ଯାଉଛି କଟକ?
ନେ ନେମାଲଟା ସେ କଟକରେ ଯାଉଛି ବୋଧେ।
ଉୁଁ।
କଟକରେ ଯାଉଛି କଟକରେ ଆମ ଘରଠୁ ପାଖ ଆଉ। ତିରିଶ ଦଶ କିଲୋମିଟର ମାନେ ଦଶ ବାର କିଲୋମିଟର ହଉଛି। ଆମ ଘରଠୁ। ହଁ ଯାଉହାରି ସଂକ୍ରାନ୍ତିକି ସଂକ୍ରାନ୍ତି ବାପା ଯାଆନ୍ତି ଆମର। ତାଙ୍କ ଯାତ୍ରାତ ଏବେ ଚାଲିଥିଲା ଜ୍ୟେଷ୍ଠ ପୂର୍ଣ୍ଣମୀ ଯାତ୍ରାନା। ହଁ ସେଥିରେ ଯାଉଛନ୍ତି ଆଉ।
ମୋ ବାପା ଘରୁ ଚାରି ଦିନ ପାଞ୍ଚ ଦିନ ପୂର୍ବରୁ ଯାଇଥିଲେ ସବୁ ଗାଡି କରିକି।
ହଁ ଏଠି ବା ଜ୍ୟେଷ୍ଠ ପର୍ଣ୍ଣମେ ଯାତ୍ରା ଥିଲେ ପାଞ୍ଚ ଦିନ ପୂର୍ବରୁ। ଛ ଯୋଉ ଆଜି ଷଷ୍ଠ ଦିନ ନୁହେଁ କି ତାଙ୍କର ଆଜି କାଲି ସରେ ଯିବା କାଲି ଶେଷ। ସେକୁ ନେଇକି ଯାଇଛନ୍ତି ଏବେ କି ବଡ ଯାତ୍ରା ହଉଛି ଆଗରୁ ଯେତେବେଳେ ଏମାନେ ଯାଉଥିଲେ କହୁଥିଲେ ଛୋଟ ହେଇଥିଲେ। ମୁଁ ଆମେ ତ ବାହାଘର ମୋ ବାହାଘର ତେର ବର୍ଷ ହେଲାଣି। କିନ୍ତୁ ଏମାନେ ଯେତେବେଳେ ଯାଉଥିଲେ କହୁଥିଲେ ଛୋଟ ହେଉଥିଲେ ବାପା ସାଇ ଦେଖିଲେ ନେଇକି ଯାଆନ୍ତି ସେତେବେଳେ କୁଆଡେ ରାତି ସାରା ଯାତ୍ରା ହବ ବାଲିରେ। ଗୋଟେ ଦିନ ହୁଏ ଏବେ କଣ ପାଞ୍ଚ ଛଅ ଦିନ କରିଦେଇଛନ୍ତି।
ଦିନକୁ ଦିନ ବଢୁଛି ସବୁଠି।
ହୁଁ। ଦିନ ଦିନ ସବୁ ଜିନିଷ ପଢିଲାଣି ଆ
ହୁଁ।
ଆମ ଏଠି ସାଲେପୁରୀରେ କିଛି ଯାତ୍ରା ନଥିଲା। ସବୁ ଏବେ ଉତ୍ସବ ହଉଛି ଭଳି କି ଭଳି ପଡିଆରେ ସେ କହିବା କଥା ନାହିଁ।
ଆମର ଏଠି ଏବେ ରଥଯାତ୍ରା ଆମ ଦୁଆର ମୁହଁରେ।
ଆଉ ଯୋଉ ବିରଜା ମନ୍ଦିର।
ନା ନା ରଥଯାତ୍ରା ଆମ ଯୋଉ ଜଗନ୍ନାଥ ରଥଯାତ୍ରା।
ହଁ ବଡ ଠାକୁରଙ୍କର।
ହୁଁ ଆମର ଆମ ଦୁଆର ମୁହଁରେ ଯାତ୍ରା।
ଆମର ଏଠି ହୁଏନି ସାଲେପୁର ମାର୍କେଟ ରୁ ହୁଏ ଆଉ। ମାର୍କେଟ ଉପରେ ପୁରା ଯାଏ ମୋ ପୁଅ ଏ ପ୍ରତିବର୍ଷ ଓଡିଶୀ ଶିଖେ। ଦେବଦାସୀ ହେଇକି ଯାଏ ନାଚିବା ପାଇଁ। ଦିଇ ତିନି ବର୍ଷ ହେଲା ଯୋଉ ବର୍ଷ ବି ସେ ଡାନ୍ସ କଲାଣି। ଏ ବର୍ଷରୁୁ ଠାକୁରଙ୍କ ଦେବଦାସୀ କରିଦଉଛନ୍ତି ତାକୁ ରଥଯାତ୍ରାରେ।
ଆଉ
ହଉ ଆପଣ କଣ କରନ୍ତୁ।
ହଉ।